ହଁ ହାଲୋ।
ଆଜ୍ଞା ମୋ କଥା କ୍ଲିୟର ଶୁଭୁଛି ତ?
କ୍ଲିୟର୍ ଶୁଭୁଛି ତ ମୋ କଥାଟା?
ଆଜ୍ଞା ଆଜ୍ଞା।
ହଉ ଠିକ୍ ଅଛି।
କଣ କରୁଛନ୍ତି?
ଏଇଟି ବସିଚି ‌।
ଓଃ।
ଉଁ ହୁଁ ଆଉ ତମେ?
ଆ ମୁଁ ଏଇଠି ଶୋଇଥିଲି ଏବେ ଆଉ ଏପଟ ସେପଟ ହୋଉଛି।
ସବୁ କାମଧନ୍ଦା ସରିଲାଣି?
ଆଜ୍ଞା ଆପଣ ଠାକୁରଙ୍କ ଦୀକ୍ଷା ନେଇଛନ୍ତି କି?
ହଁ ନେଇଛି ଠାକୁରଙ୍କ ଦୀକ୍ଷା। ଆମେ ଠାକୁର ଅନୁକୁଳଚନ୍ଦ୍ର ଦୀକ୍ଷିତ ଆଜ୍ଞା। ଆଉ ଯାଇଥିଲୁ ମନ୍ଦିର ମନ୍ଦିରରୁ ସବୁ ଖାଇ ପିଇକି ଆସିଲୁ ଆଉ ସତ୍ସଙ୍ଗ ଥିଲା।
ଓହୋ ଆଜି ସତ୍ସଙ୍ଗ ଥିଲା କୋଉଠି?
ଆମର ମନ୍ଦିରରେ।
ଆଚ୍ଛା ଆଚ୍ଛା ଆପଣ କେତେ ବର୍ଷ ହେଲା ଦୀକ୍ଷା ନେଲେଣି?
ମୁଁ ଦୀକ୍ଷା ନେଇଗଲିଣି ଉଁ ହେଇଗଲାଣି ପଚିଶ ଛବିଶ ବର୍ଷ।
ଆଉ ଆଉ ଯାଇଥିଲୁ ହେଠି ଆଜ୍ଞା। ଆଉ ଆମର ବି ମ୍ ଯାଇଥିଲୁ ମନ୍ଦିର ଖାଇ ପିଇକି ସବୁ ଆସିଲୁ। ଆସିକି ବସିଛୁ। ପୁଣି ଚାଲିବ କାମ ଟିକେ ମାର୍କେଟିଂ ଯିବୁ। ଏମିତି ଆଉ ଆଉ?
ଆପଣ କୋଉ ପଟରେ କହିଲେ?
ଆମର?
ଆଜ୍ଞା।
ହୁଁ ଏଟା ତ କହିବାନି ନା? ଆଉ କୁହନ୍ତୁ?
ଓହୋ।
ଭଲ ମନ୍ଦ କଥାବାର୍ତ୍ତା କୁହନ୍ତୁ ଆଉ କ୍ଲିଅର ଶୁଭୁଛି ତ ସବୁ?
ଆଜ୍ଞା ଆଜ୍ଞା।
ଆଛା ଆଜି କଣ ରନ୍ଧାବଢ଼ା କରିଥିଲେ?
ଆଜି ଆଜି ରନ୍ଧା ହେଇନଥିଲା ଅଭଡ଼ା ଆସିଥିଲା ଖାଇ ଦେଇଥିଲୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଘରେ ସମସ୍ତେ?
ହୁଁ ହୁଁ ଭଲ ଅଛନ୍ତି।
ଆଚ୍ଛା।
ଆଉ?
ଆଉ କୁହନ୍ତୁ ଆଉ ଉ ଏମିତି ଚାଲିଛି ସବୁ ଭଲ ମନ୍ଦ ଯାଇଥିଲୁ ଆଜି କପଡ଼ା ଟିକେ ମାର୍କେଟ ଯାଇଥିଲୁ ଗୋଟେ କପଡ଼ା ଟିକେ କିଣିଲୁ ଶାଢ଼ୀ। ସେଟା ଟିକେ ଭଲ ଲାଗିଲାନି ଆଉ ଗୋଟେ ଦୋକାନ କୁ ଏମିତି ଗଲୁ। ଯାଇକି ଦେଖିଲା ବେଳକୁ ସେଟା ଗୋଟେ ପସନ୍ଦ ହେଲା, ଆ ନେଇକି ଆସିଲୁ। ସେ ମନ୍ଦିର ଗ ସେପଟରୁ ଆସିକି ମାର୍କେଟ ହେଇକି ଘରକୁ ଆସିଥିଲୁ ଆଉ। ଆଉ?
ନାଇଁ ମୁଁ ଏବେ ଆଉ ଟିକେ ପରେ ଯିବି ମାର୍କେଟ।
ଆଚ୍ଛା! ଆଚ୍ଛା।
ମାର୍କେଟିଙ୍ଗ୍ କାମ ଅଛି।
ଆଚ୍ଛା।
ଆପଣଙ୍କର ଆଜି କଣ ଖାଇଚନ୍ତି?
ଆଜି ଭାତ, ଡାଲମା, ଖଟା ପାମ୍ପଡ଼ ମନ୍ଦିରରେ ହେଇଥିଲା ଆଉ ସତ୍ସଙ୍ଗ ମନ୍ଦିରରେ।
ଆଜ୍ଞା।
ହୁଁ।
ଆଉ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ଏ ଭଲ ଅଛୁ ସମସ୍ତେ ମୋର ଦିଟା ଝିଅ ସମସ୍ତେ ଭଲ ଅଛୁ ଆଉ ହୁଁ ହଜବେଣ୍ଡ ଟିକେ ଯାଇଚନ୍ତି ବାହାରକୁ ତାଙ୍କ ଟିକେ ଦେହ ଭଲ ନାହିଁ।
ଆମେ ଯାଉନୁ।
ମେଡିିକାଲ ଟିକେ ଦେଖିଇକି ଆସିବେ ଯାଇଚନ୍ତି।
ଆପଣଙ୍କ ଘରେ ସମସ୍ତେ ଠାକୁରଙ୍କ ଦିକ୍ଷା ନେଇଚନ୍ତି?
ହଁ, ହଁ ସମସ୍ତେ ଆମର ମୋ ହଜବେଣ୍ଡ ଜଣେ କର୍ମୀ। ଆମ ବଡ଼ ଝିଅ ସୋସ୍ତେନୀ ସାନ ଝିଅ ଦୀକ୍ଷା ଆଉ
ଆଚ୍ଛା! ଆଚ୍ଛା।
ଚାଲିଚି ଠାକୁରଙ୍କ ଦୟାରୁ।
ଭଲ। ଆମ ଘରେ ସମସ୍ତେ ସୁସ୍ଥ ହେନି
ଆଚ୍ଛା।
ହଁ। ସେ ନମ୍ବରଟା ପଠେଇଲେ ମୁଁ ଠା ଆଚାର୍ଯ୍ୟଙ୍କ ଫଟୋ ଅଛି ତ। ମୁଁ
ଆଚ୍ଛା ଆଚ୍ଛା ହଁ, ହଁ। ଚାଲିଛି ଏବେ ସବୁ କାମ ଧନ୍ଦା ହବ। ଆଉ ଆଜି ସବୁ ଆସୁଚନ୍ତି ତ ହଜବେଣ୍ଡ ଆସୁଚନ୍ତି ପୁଣି ରୋଷେଇ ବାସ କରିବି ଏ ଦେହ ଭଲ ନାହିଁ ସାଧା ଫାଧା ଟିକେ ଖାଇବେ। ମସଲା ମସିଲି ମନା କରିଚନ୍ତି ତ ଡକ୍ଟର।
ଅଛା ଆଚ୍ଛ୍ଵା।
ସାଧା ଖାଇବି ଆଉ
ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲେ? ହଁ, ସାଧା ସବୁବେଳେ ପିଲା କରି
ଥିଲୁ ଗାଁ କୁ ଯାଇଥିଲୁ। ଗାଁରେ ଆମର ଗୋଟେ ନାତି ହେଇଛି ତ ତାଙ୍କ ସତ୍ସଙ୍ଗ ହେଇଥିଲା। ତାପରେ ବୁଲାବୁଲି କରିକି ଆସ ଲୁ ଆଉ ବଡ ଝିଅ ବି ଯାଇଥିଲା ଗାଁକୁ। ହଉ। କାଲି ଆସିକି ପହଞ୍ଚିଲା ଆମେ ଆଗରୁ ଯାଇଥିଲୁ। ତାପରେ ଆମ ଗାଁକୁୁ ଯାଇଥିଲୁ ଶାଶୁଘର ଶାଶୁ ଘରୁ ରୁ ସବୁ ନଡ଼ିଆ ପଡିଆ ହେଇଥିଲା ସବୁ ତଳିତାଳି କି ନେଇକି ଆସିଲୁ।
ଓହୋ।
ଶାଶୁ ଘରେ କେହି ସେଠି ରହୁନାହାନ୍ତି। ଆଉ ଖାଲି ବୁଲିକି ଆସିଲୁ ଆଉ। ଆମର ଦେଢଶୁର ଜଣେ ରହୁଛନ୍ତି ସେ ସେଇ ଗୋଟେ ଜାଗାରେ ତାପରେ ସେ ଏକ୍ସପାୟାର୍ଡ କରିଗଲେଣି ତାଙ୍କର ଗୋଟେ ନାତି ହେଇଥିଲା ତ ଯାଇଥିଲୁ ସତ୍ସଙ୍ଗ ଥିଲା ଆଉ। ହଉ।
ହଁ।
ଆଉ ଆମର ଆଉ ଗୋଟେ ଦିଅର ବି ରହୁଛନ୍ତି ବାହାରେ। ତାପରେ ତାଙ୍କର ଦିଟା ପୁଅ ଆମର ଏତିକି ପରିବାର।
ଓକେ।
ହୁଁ।
ଆଉ ଡି ପି ୱାର୍କରେ ଯାଉଛନ୍ତି?
ଡି ପିୱାର୍କରେ ଏଠି ଟିକେ କଣ କି ଡି ପି ୱାର୍ ରେ ଆମ ଯିବା ପାଇଁ ଟିକେ କଣ କି ଏଟା ଟାଉନ ଟା ନା। ଟାଉନ ଟା ହେଲା ବେଳକୁ ଟିକେ ଚାଲି ଚାଲିକି ଯିବାକୁ ଟିକେ ଇଏ ଲାଗୁଛି। କେତେକ ଘରକୁ ଯାଉଛୁ ସମସ୍ତଙ୍କୁ ଟିକେ ଆକ୍ଟିଭି କରୁଛୁ ଆମର ଉପଯୋଜନା କେନ୍ଦ୍ର ଅଛି ତ ଏ ବଡ ଝିଅ ଯାଉଛି ତାର ସ୍କୁଟି କିଣା ହେଇଛି ସେଥିରେ ଯାଉଛି ଆଉ। ମୁଁ ଆଉ ଟିକେ ଯାଇପାରୁନି। ଏ ମାତୃସମ୍ମିଳନୀ ହେଲେ ଯିବୁ ଆଉ ହବ ଶ୍ରାବଣ ପରି ବିକ୍ରମା ହେବ ହେଲେ ଯିବୁ ତ। ଅଛି ପ୍ରଭୁଙ୍କ ଦୟାରୁ। ସ ଆଉ ସବୁ ଠିକ୍ ଠାକ୍ ଚାଲିଛି ଆମର ପ୍ରଭୁ ଅଛନ୍ତି ତ ଆମେ ସବୁ ଅଛୁ ଆଉ। ତାଙ୍କୁ ଧରିକି ଚାଲିଛୁ। ସେ ସବୁ ରାସ୍ତା କଢେଇବେ ବାଟ କଢେଇବେ ଆମକୁ ସବୁ ଭଲ ବାଟ ଦେଖେଇବେ। ତାଙ୍କୁ ନେଇ ଚାଲିଚୁ ଆଉ।
ଆଜି ସକାଳେ ଆମର ପ୍ରେୟାର ହେଇଥିଲା।
ଆଚ୍ଛା ଆଚ୍ଛା। ଯାହା ହଉ କେତେ ଜଣ ସବୁ ଆସିଥିଲେ?
ହଁ ଆସିଥିଲେ ଆଠ ଜଣ ନଅ ଜଣ ପାଖା ପାଖି ଆସିଥିଲେ।
ଆଚ୍ଛା ହଁ ଆମ ଆମ ଘରେ ଉପଯୋଜନା କେନ୍ଦ୍ର ହେଇଛି ତ ସେଟା ଆମ ଘରେ ଟିକେ ଆମେ ଟିକେ ଭିତରେ ରହିଯାଉଛୁ ଆଉ ସେଥିପାଇଁ ଲୋକମାନେ ଆସୁଛନ୍ତି। ଡାକିଲେ ଆସିବେ। ଆଉ ମୁଁ ଭାବିଛି ଆମ ଘରେ ଗୋଟେ ରଖିବି ଗୋଟେ ପ୍ରେୟାର ଶକ୍ ଖାଳୁଆ ମୁଁ ରଖିବି ବୋଲି ଭାବୁଛି।
ଏଇ ସକାଳେ ଯୋଉ ମର୍ଣ୍ଣିିଂ ପ୍ରେୟାର କରୁନାହାନ୍ତି ସେଇ ଏଥିରେ ଆସଛନ୍ତି ମ
ହଁ। ବଢିଆ ବଢିଆ ଯାଉଛ ଡିପିୱାର୍କ ନାଇ?
ଆଜ୍ଞା ଆଜ୍ଞା ଆମ ମାମା ଘରା ବେଶୀ ଯାଆନ୍ତି।
ଆଚ୍ଛା ଆଚ୍ଛା ଚ୍ଛା
ଆମର ସବୁବେଳେ।
ଉଁ ହୁଁ। ଭଲ। ମୁଁ ମୁଁ ଯିବାକୁ ପ୍ରସ୍ତୁତି ମୁଁ ପୁରା ଯିବାରେ ପ୍ରସ୍ତୁତି। ଏ ଟିକିଏ ଘର କାମ ରହିଯାଉଛି ସେ ସେ ବଡ଼ ଝିଅ ୱାର୍କ ଫ୍ରମ୍ ହୋମ୍ କରୁଛି ତ ଘରେ। ଆଉ ତା ତାପରେ ସାନ ଝିଅ ଆଦର୍ଶରେ ପଢ଼ୁଛି ସିଏ ସ୍କୁଲ ଏଇ ଖୋଲିଲା। ଏଇ ବାଇଶି ତାରିଖ ନା ଏକୋଇଶ କୋଡ଼ିଏ ତାରିଖରୁ ଯିବା ଆସିବା ଯିବ। ସେ ଟିକିଏ ଧନ୍ଦା ରହିଯାଉଛି ସିଏ ପଳେ ସକାଳ ବେଳା ମୁଁ ପୁରା ଫ୍ରି। ଆଉ ତାପରେ କୁଆଡେ ଯାଇପାରୁଛି ଟିକେ। ମାତୃଶମୀଣ ହେଲାକି ଶତ ସଂଘ ହେଲା ଟିକେ ଆଉ ଟିକେ ବହୁତ ବାଟ ଟିକେ ହେଇଯାଉଛି ତ ଆମର ସେ ମନ୍ଦିର ଟା। ତାପରେ ଯାଇ ଆସି ହଁ କେତେବେଳେ ସବୁବେଳେ ଯାଉଛୁ ଆମେ ଯେ ଶୁକ୍ରବାରିଆ ପ୍ରତି ଶୁକ୍ରବାର ଯାଉଛୁ।
ଆଜ୍ଞା ଆଜ୍ଞା
ଶୁକ୍ରବାରେ ଯାଉଛୁ। ଟିକେ ଦୂର ହେଇଯାଉଛି ଆଉ। ହୁଁ। ଆମର ଆମର ଜଣେ ଅଛନ୍ତି ସେ ବି ବହୁତ ମାନେ ବହୁତ ଭଲ। ତାଙ୍କୁ ପୁରା ପୁରା ବହୁତ ଭଲ କହିବାକୁ ଗଲେ। ସେ ବି ଠାକୁରଙ୍କ ଦୀକ୍ଷିତ ସେ ମାଟି ବହୁତ ଭଲ ଆଉ ଯାହା ହଉ। ଏମିତି ଚାଲିଛି ସବୁ ଦୁଃଖେ ସୁଖେ ଚାଲୁଚୁ ଆଉ। ଆଉ ଆଉ ସବୁ ଖିଆପିଆ ସବୁ ସରିଗଲାଣି ସମସ୍ତଙ୍କର।
ଆଜ୍ଞା ଆଜ୍ଞା।
ଆଛା ଆଉ ପୁଣି ସନ୍ଧ୍ୟା କାମ ଚାଲିବ ପୁଣି ସନ୍ଧ୍ୟା କାମ ଚାଲିବ।
ହଁ।
ଆଛା।
ସନ୍ଧ୍ୟା ଦେବ ପ୍ରେୟାର ଟାଇମ ହେଇଯିବ ପ୍ରେୟାର କରିଦବ ତାପରେ ଦେଇକି ଚାଲିଲା ଆଉ।
ଉଁ ହୁଁ ହୁଁ। ଆଉ ଆଉ ଆଉ ଆଉ କଣ କୁହନ୍ତୁ?
ଆଉ କଣ କହିବ ଆଉ? ଟାଇମ୍ ହେଇଗଲାଣି ଯେ।
ଆଛା। ଆଜ୍ଞା। ହ୍ୟାଲୋ
ହ୍ୟାଲୋ
ହଁ ହଁ ହଁ କୁହନ୍ତୁ।
ମୁଁ କହିଲି ଟାଇମ ହେଲାଣି ମୁଁ ରହୁଛି?
ହଁ ହଉ ଜୟ ଗୁରୁ ଜୟ ଗୁରୁ।
ଆ କିଏ ତୁ?